ହ୍ୟାଲୋ। ଶୁଭ ସଂଧ୍ୟା କଣ କରୁଛ?
କିଛି ନାଇ ଏମିତି ବସିଥିଲି ଆଉ ତମେ।
ମୁଇଁ ବି ବସିଥିଲି ଏମିତି
ଆଛା ଆଉ କଣ ଖାଇଛ?
ମୁଁ କେକ୍ ଖାଇଥିଲି। ହିଁ ହିଁ
ଅହଁ ଭଲ।
ତମେ
ହଁ ମୁଁ ଆସିକି ସେଇ ମ୍ୟାଗି ଖାଇଥିଲି।
ସେଇଟା ତ ସମସ୍ତଙ୍କର ହଁ ଜାଣିଛି ହିଁ ହିଁ ହଁ ବହୁତ ହିଁ ହିଁ ହିଁ ହିଁ ହଁ ଜାଣିଛି ସେଇଟା ବି ଠିକ କିନ୍ତୁ କଣ କହିଲ ଦିି ମିନି ଗୋଟେ ଗୋଟେ ଦି ମିନିଟ ଲାଗେ ହେଇଯିବା ପାଇଁ ତ ସେଇଟା ପାଇଁ ଯେତେବେଳେ ବ ଜୋରସେ ଭୋ ଭୋକ ଲାଗେ ସେତେବେଳେ ମୁଁ ବି ଏତେ ଖାଏନି। ଯେତେବେଳେ ନିହାତି ଦରକାର ବହୁତ ଜୋରସେ ଭୋକ ଲାଗୁଥିବ କିଛି କରିବାକୁ ହଁ ଟାଇମ ମିଳିବନି ମାନେ ବହୁତ ଜୋରସ ଭୋକ ଥିବ ତ ଦି ମିନିଟରେ ହେଇଯାଏନା ସେଇଟା ପାଇଁ ସେମିତି ଖାଇଦିଏ ଆଉ
ବୁଝିବ
ହଁ ତମେ ଭଲ କେକ୍ ଖାଇଛ ଆଉ।
ମୋର ଏମିତି କାହିଁକି ହଠାତ୍ ମନକୁ ଆସିଲା କି ମୁଁ ଭାବିଲି ଏଇ କଥା ମୁଁ ଗୋଟେ ଝିଅ ସହିତ ହିଁ ଆଲୋଚନା କରିପାରିବି କାରଣ ଯେମିତି ଗୋଟେ ଝିଅ ହିଁ ଝିଅର ଭାବନାକୁ ନିହାତି ଭାବରେ ବୁଝିପାରିବ। ଯେମିତି କିି ଆଜିକାଲି ଚାଲିଛି ତ ତୁମେ ସେମିତି ମୋର ହଠାତ୍ ଆସିଲା କି? ଏଇ ଏଇ ସବୁ ଯୋଉ ଖବର ବି ଆସୁଛି। ଏମିତି ପ୍ରେମ ବିବାହ କରି ଏମିତି ହେଲା। ପରିବାରର ରୀତିନୀତି ଅନୁସାରେ ବିବାହ କରିକି କେମିତି ହେଲା ତ ମୁଁ ଭାବିଲି ଏଇ କଥା କାହା ସହିତ ଗୋଟେକାହା ସହିତ ଆଲୋଚନା କରେ। ତ ସେମାନେ ତେଣୁ ତୁମକୁ କଣ ଲାଗେ ଗୋଟେ ଝିଅ ହଉ ଗୋଟେ ପୁଅ ହଉ ଆମେ ତ ଝିଅ ଅଛେ ତ ତେଣୁ ଆମ ଦୃଷ୍ଟିକୋଣରୁ ବିଚାର କରିବା। ତମକୁ ଯଦି କୁହାଯାଏ ତ ଆଜିକା ଯୁଗରେ ଆଉ କୋଉଟା ଗୋଟେ ଭଲ ଗୋଟେ ପ୍ରେମ ବିବାହ ନିଜ ଇ ଇଚ୍ଛାରେ କାହାକୁ ବାଛି ତାକୁ ବିବାହ କରିବା ଭଲ ନା ପାରିବାରିକ ରୀତିନୀତି ପରମ୍ପରା ଅନୁସାରେ ପରିବାର ଯାହାକୁ ଆଣନ୍ତି ତ ସେ ସେଇ ଯୋଉ କୁହନ୍ତି ସେଇ ମ୍ୟାରେଜଟା ଭଲ।
ହଁଁ ମତେ ଦେଖ ମତେ କହିବାକୁ ଗଲେ ପରିବାରର ଯୋଉ ନେଇକି ଯୋଉ ପାରମ୍ପରିକ ସହିତ ଯୋଉ ବାହାଘରଟା ହୁଏ। ମତେ ସେଇ ବାହାଘରଟା ଭଲ ଲାଗେ। କାହିଁକି ଦୁଃଖ ନେବେ ଜଣଙ୍କୁ ଭଲ ପାଇଲୁ ଠିକ ଅଛି। ଏବେ ବହୁତ ସାରା ନ୍ୟୁଜ ଆସେ ବହୁତ କି ଏମିତି ନାଇଁ କି? ନା ଆମେ ଏବେ ଘରେ ଠିକ କଲେ ତାକୁ ବାହା ହେଇଯିବା ତ ଅ ଆମେ ଜାଣିନେ ଚିହ୍ନିନେ ତାକୁ ଆଗକୁ ଆମର କଣ ହବ ଆମେ ଜାଣିନେ। କିନ୍ତୁ ଆମେ ଯାହାକୁ ଭଲ ପାଇଛେ ତାକୁ ଆମେ ଭଲସେ ଜାଣିଛେ ତ ତାହା ସହିତ ବାହା ହେଲେ ମୁଁ ଠିକ୍ ରହିପାରିବି ଏଇଟା ତମେ ବି ଜାଣିଛ ମୁଁ ବି ଜାଣିଛି କିନ୍ତୁ ଆମେ କେହି ବି ଗ୍ୟାରେଣ୍ଟି ଦେଇପାରିବାନି କି ନା ମୁଁ ଭଲ ପାଇକି ବାହା ହେଇଛି ମାନେ ମୁଁ ଭଲରେ ରହିବି ଏବେ ତମେ ନ୍ୟୁଜ ଦେଖୁଛ ନା ଭଲ ଭଲ ପାଇକି ବାହା ହେଇଥିଲେ ବି ଯୋଉ ଅବସ୍ଥା ସେ ହଁ, ଆମେ ଘର ଲୋକଙ୍କ ସହିତ ସମସ୍ତେ ଥାଇକି ଯେଉଁ ବାହାଘରଟା ବି ହେଇଥାଏ ସେଥିରେ ବି ଆସେ। ତ ସେଇଟା ମତେ ଲାଗେ କି ଆମ ଉପରେ କିଛି ନିର୍ଭର କରେନି ଆମ ଉପରେ ନିର୍ଭର କ ଆମେ ଭଲ କାମ କରିବା ଆମେ ଭଲ କାମ କଲା ପରେ ବି ସେମତି ଭଲ ଜୀବନ ସାଥିରେ ପାଇବାନି ତ ସେଇଟା ଭଗବାନଙ୍କ ଉପରେ ନିର୍ଭର କରେ ଭଗବାନ କଣ ଲେଖି ଛନ୍ତି କଣ ନାଇଁ ଆମକୁ ତ ଜଣା ନାହିଁ କିନ୍ତୁ ଏଇ କଥାଟା ଦେଖ ଆମେ ଭଲ ପାଇକି ବାହା ହେଇଥିବା ତ ଫ୍ୟାମିଲି ଆମ ନଥିବେ ଆମ ସହିତ ନଥିବେ ଆମର ସାଥ ଦେବେନି ତ ଆମେ ଭଲ ପାଇକି ଠିକ୍ ଅଛୁ ପଳେଇଲେ ଯେତେବେଳେ ପରେ କିଛି ଖରାପ ସିଚୁଏସନ ଆସିବ ଆମ ସହିତ ଥିବା ମାନେ ଠିଆବା ପାଇଁ କେହି ନଥିବେ। ସମସ୍ତେ କହିବେ କି ନାଇଁ ସିଏ ତ ଯାଇଥିଲା ସିଏ ପଳେଇଥିଲା ଆଉ ଘର ଛାଡିକି। କି ଏମିତି ହେଇଥିଲା ସେମିତି ହେଇଥିଲା ତ ଆମର ତା ସହିତ କିଛି ସୁଖ ଦୁଃଖର କିଛି ନାହିଁ। କିନ୍ତୁ ଆମେ ଯଦି ହଁ ଫ୍ୟାମିଲି ଆ ପରିବାର ଯଦି କହିଥିବେ ଯୋଉଠି ବାହା ହେଇଥିବ ସମସ୍ତେ ଆସିକି ଆମ ସହିତ ଠିଆ ହେଇପାରିବେ। ହଁ ଭଲ ପାଉଛେ ତାମାନେେ ନୁହକି ତାକୁ ଛାଡିଦବା ଘରେ କହିବା। ଘରେ କହିବା କେ ଘରେ ଆମେ ନା ସେମତି ସେ ଭଲ ଇଏ। ସେଇଗୁଡାକୁ ସବୁ ନିଜର ଚେଷ୍ଟା କରିବା। ଆଉ ଘରେ ରାଜି ନ ହୁଅନ୍ତି ତ କେବେ ବି ଆମେ ସେ ପଦକ୍ଷେପ ନବାନି। କି ନାଇଁ ଘର ଛାଡିକି ବାପା ମା ଛାଡିକେ ମୁଁ ଯାହା ସହିତ ଭଲ ପାଉଛି ତା ସହିତ ପଳେଇବି ସେଇ ପଦକ୍ଷେପ ଯେତେ ଭଲ ପାଉଥିଲେ ବି ମତେ ଲାଗେନି ମୁଁ ଜାଣିନି କାହାକୁ କୋଉଡା ତମେ ବି ଝଅଆଡା ହଁ ମତେ ଲାଗେନି ସେଇଟା ଉଚିତ, କିନ୍ତୁ ଆମେ ଯାହାକୁ ଭଲ ପାଉଛେ ତା ପାଇଁ ତ ଚେଷ୍ଟା କରିପାରିବା। ଚେଷ୍ଟା କଲା ପରେ ବି ଯଦି ବିଫଳ ହୁଏ। ତ ଆମେ ଧୀରେ ରହିଯିବା ଘର ଲୋକଙ୍କ କଥା ଶୁଣିବା ଉଚିତ ମତେ ଲାଗେ ଯାହା।
ହଁ ତମଁ କହିବାର କଥା ହୁଁ ବହୁତ ଭଲ କହିଲ କି ହଁ ଯେମିତିକ ନିହାତି ଭାବରେ ଯଦି ଆମେ ପ୍ରେମ ବିବାହ କରିଥିବା ତ ସେଇ ସମୟରେ ଆମ ସହିତ ପରିବାର ନଥିବେ ଆମର ଆଗାମୀ ଭବିଷ୍ୟତରେ କିଛି ଦଖ ବା ଦୁଃଖ ପରିସ୍ଥିରେ କିନ୍ତୁ ଆମେ ଯଦି ପରିବାର ପ୍ରସ୍ତାବ ଅନ କରିଛେ ତ ତାହେଲେ ସୁଖରେ ଦୁଃଖରେ ସେମାନେ ନିହାତି ଭାଗିଦାର ହେବେ ଆମର। ସାଥ ଦେବେ ଆମ ପଛରେ ଛିଡା ହେବେ ସେଇଟା ତ ମୁଁ ଏଇଠି ଆଉ ଗୋଟେ ବା ମିଶେଇବାକୁ ଚାହୁଁଛି କି ଯେତେବେଳେ ତ ଯେମିତି କି ଆମ ଦୃଷ୍ଟିରୁ ଠିକ ଥିଲା ଯେମିତି ପିଲାମାନେ ବି ବାପା ମାଙ୍କୁ ଜଣେଇବା ଦରକାର ଚେଷ୍ଟା କରିବା ଦରକାର ସେମାନଙ୍କର ପାରୁ ପର୍ଯ୍ୟନ୍ତ ହଁ। ତ ମୁଁ ଭଲ ପାଇଛି ସେ ଭଲ ଖରାପ ଏଇଟା। ରାଜି ହୁଅ ତ ଯଦି ସେଠି ଆଉ ବାପା ମା ତ ବି କେବେ ପିଲାର ଖରାପ ଚାହାନ୍ତିନି। ସିଏ ବି ନିହାତି ଭାବରେ ଦେଖନ୍ତି ମାନେ ହଁ ରେ ସେ ପିଲା କେମିତି କଣ ତ ତାଙ୍କୁ ଯଦି ଠିକ୍ ଠାକ୍ ନ ଲାଗେ ତ ସେ ମନା କରନ୍ତି କିମ୍ବା ହୁ କରନ୍ତି ଆମକୁ ସେଇଠି ପରିସ୍ଥିତି ଅନୁସାରେ ଆମକୁ ଆମର ନିଷ୍ପତ୍ତି ନେବାର ଅଛି କିନ୍ତୁ ଆମେ ଯଦି କହିବା ଏଇଟା ହଉଛି ଆମ ଦୃଷ୍ଟିରୁ କିନ୍ତୁ ମତେ ଲାଗେ ଯେମିତି କିି ଆଜି କାଲି ହଉଛି ସମାଜରେ ଘଟୁଛି। ଅ ମାନେ ବିବାହ ପରେ କାହାକୁ ଜୋର ଜବରଦସ୍ତ ଯୋଉ ଏମିତି ବି କିଛି ପରିବାର ପିତାମାତା ଅଛନ୍ତି। ମାନେ ପରିବାରର ପ୍ର ତାପ ବିବାହ ଆଳରେ ମତେ ଲାଗିକି ସେମାନେ ସେମାନଙ୍କ ଇଚ୍ଛାକୁ ପିଲାର ଇଚ୍ଛା ନଥାଇକି ତା ଉପରେ ଜୋର ଜବରଦସ୍ତ ମାନେ ଲଦି ଦିଅନ୍ତି ଯେମିତି ତି ଆମେ ଯେମିତି ହଁ ଆମେ ଯେମିତି ଭାବୁ ଯେ ମୁଁ ଯଦି ଗୋଟେ ନିଷ୍ପତ୍ତି ନଉଛି ମୁଁ ପିତାମାତାଙ୍କୁ ଜଣାଏ। ତ ସେମିତି ପିତାମାତା ବି ଯଦି ଗୋଟେ ପ୍ରସ୍ତାବ କୋଉଠୁ ଆଣୁଛନ୍ତି ତ ସିଏ ନିଜ ପିଲାର ଭବିଷ୍ୟତ ସିଏ ବି ଭଲ ଚାହାନ୍ତି ତ ମୁଁ ଭାବେ ଠିକ ଅଛି ତା ପୂର୍ବରୁ ସେ ଥରେ ପିଲାଙ୍କୁ ବି ତାଙ୍କର ବି ମତାମତ ନେଇଯିବା ଦରକାର। କି ଏଥିରେ ତୁ ବାଧ୍ୟ ବାଧ୍ୟକତାରେ ବିବାହ କରୁନ ତ। ତୋ ମନରେ ଆଉ କିଛି ନାହିଁ ତ ତ ତୋ ହଁ ତୋ ଜୀବନରେ ଆଉ କେହି ନାହିଁ ତ ତାଙ୍କୁ ଶେଷ ସମୟରେ ଏଇ ସୁଯୋଗ ଦବା ଦରକାର। ଗୋଟେ ପୁଅ ବା ଝିଅର ମତାମତ ନବା ନିହିତି। ନିହାତି ଦରକାର ଯୋଉ ମତାମତ ନ ନେଇ ବହୁତ ପିଲା ଅଛନ୍ତି ନିଜ ପାରିବାରିକ ଡରରେ ସେମାନେ କିଛି କହିପାରନ୍ତିନି ନିଜ ଇଚ୍ଛା କୁ ପରିପ୍ରକାଶ କରିପାରନ୍ତିନି। ଡରିକି ତାକୁ ଗ୍ରହଣ କରନ୍ତି ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଯାଇକି ବହୁତ ତିନି ତିନିଟା ପରିବାର ନଷ୍ଟ କରେ ଯଦି ସେଇ ପୁଅ ବା ଝିଅ ସେ ଯଦି କାହାକୁ ପୂର୍ବରୁ ଭଲ ପାଉଥାଏ ତ ତାକୁ ସେ ଭୟରେ ପରିପ୍ରକାଶ କରେନି। ତ ବିବାହ ପରେ ପୁଣି ଥରେ ଆଜିକାଲି ଯୋଉ କୁହନ୍ତି ଏଇଭଳି ଯାଇକି ସବୁ ହଉଛି ଖରାପ କାମ ତ କାହିଁକି ସେଗୁଡା ହଉଛି ତ ସିଏ ସେଇ ସମୟରେ ପ୍ରକାଶ କରିପାରିଲାନି। ପରିବାରର ବୋଝକୁ ନେଇକି ତ ଜକୁୁ କହନ୍ତି ଜ ଜବରଦସ୍ତି ଭୟରେ ସେ ସେଇଠି ସେଇ ପ୍ରସ୍ତାବକୁ ଗ୍ରହଣ କରିନେଉଛି ପିତା ମାତାଙ୍କର ପରବର୍ତ୍ତୀ ସମୟରେ ସେ ଯାହାକୁ ବିବାହ କରୁଛି ନା ତାକୁ ସେ ମନରୁ ସ୍ଵିକାର କରିପାରୁଛି ନା ପୂର୍ବର ସେଇ ଯୋଉ ତାର ଅତୀତକୁ ସେ ଭୁଲି ପାରୁଛି। କହି ପାରୁନି ନା।
ହଁ ହଁ ସେଇଟା ଯୋଉଗୁଡା କହିଲା ତମେ ବି ବହୁତ ଠିକ କଥା ହଁ।
କି ମତେ ଲାଗେ ଆମେ ଯେମିତି ଚିନ୍ତା କରୁଛେ କି ହଁ ମୁଁ କାହାକୁ ଭଲ ପାଇଛି ନ ପାଇଛି ମୁଁ ପରିବାରର ମୁଁ ସେଠି ମୁଁ ଆଣେ। ମୁଁ ଘର ଲୋକଙ୍କୁ ଜଣାଇ ସେମାନଙ୍କର ଅନୁମତି ଆଣେ। ତ ପିତାମାତା ବି ସେମିତି ଯାହା ପାଇଁ ପ୍ରସ୍ତାବ ବି ପକଉଛନ୍ତି ତ ତା ପୂର୍ବରୁ ସେ ନିହାତି ମତେ ଲାଗେ ତାଙ୍କ ପିଲା ମାନଙ୍କର ବି ମନ କଥା ମ ମତାମତ ବହୁତ ମାନେ ସାଙ୍ଗ ଭଳି ମିଶି ତାଙ୍କ ମନର କଥା ଥରେ ଜାଣିବାକୁ ଚେଷ୍ଟା କରିବା ଉଚିତ ଆଉ ଜାଣିବା ବି ଉଚିତ। ଆଉ ଏଇ ସବୁ ଯଦି ହବ ତ ଯେତିକି ଦୂର ଏଇ ସବୁ ଅଘଟଣ ସବୁ ଘ ଟି ଚାଲିଛି ବିବାହ ପରେ ତ ନିଜ ସ୍ୱାମୀ ସ୍ତ୍ରୀ କୁ ଛାଡିକି ପୁଣି ଚାଲି ଯାଉଛନ୍ତି ତ ଏସବୁ ହୁଏତ କିଛି ମାତ୍ରରେ କମେଇ ପାରିବ। ବ
ହଁ ନାଇଁ ତମେ ବି ଯଉଟା କହିଲ ସେଇଟା ବହୁତ ଠିକ କଥା କାରଣ ଆମେ ଏମିତି ନୁହ କି ଆମେ ଝିଅ କହିକି ଏବେ ଯୋଉ ନ୍ୟୁଜ ଯାହାବି ଖବର ଆସିଛି ଆମେ ଏମିତି ନୂଅ ଝିଅ ବୋଲି ଆମେ ଝିଅର ଭୁଲ ଟାକୁ ଲୁଚେଇଦବା ଆମେ ବି ଦେଖ ଦେଖୁଛେ ଝିଅ ମାନେ ହିଁ ତାଙ୍କ ତାଙ୍କର ଯେ ଅତୀତରେ ଯିଏ ଥାଏ ସେମାନଙ୍କୁ ନେଇକି ବର୍ତ୍ତମାନ ଟାକୁ ପୁରା କାହାର ଭାଇ ଥିବ ସେ କାହାର ପୁଅ ଥିବ ସେ ଗୋଟେ ଥିବ ସେମାନଙ୍କୁ ପୁରା ମାରି ଦିଅନ୍ତି ଏଇଟା ବହୁତ ଝିଅ ମାନଙ୍କ କ୍ଷେତ୍ରରେ ହିଁ ହୁଏ ନା। ଝିଅ ମାନେ ତ ତମେ ଯୋଉଟା କହିଲ ଠିକ କଥା ସେଇ ଟାଇମ ରେ ପଚାରିଥାନ୍ତେ ବାପା ମା ନା ତୋ ମନରେ କିଏ ଅଛି ଆମେ ଯେମତି ବୁଝୁଛେ ନା ବାପା ମାଙ୍କର ସମ୍ମାନ। ତଳେ ପକେଇବନି ସେମାନେ ବି ଚାହାନ୍ତିେ କି ନା ଝିଅ ତ ହଁ ଝିଅ ପୁଅ ତ ବଡ ହେଲେଣି। ସେମାନେ ଜାଣିପାରିବେ ସେମାନେ ନିଜ ନିଜର ବୁଝିପାରିବେ କି କୋଉଠି ଖୁସିରେ ରହିବେ କୋଉଠି ନାହିଁ। ଆଉ ଦେଖ ଥରେ ତମେ ଯେମିତି କହିଲ କି ହଉ। ମତେ ଘରେ ଥରେ କହିଲେ କି ନାଇଁ ସେଇଠେ ଭଲ ନାଇଁ ଆମେ ବାହାଘର କରିବୁନୁ ମୁଁ ଯଦି ଥରେରେ ବୁଝି ଯାଉଛି। ତ କିଛି ବି ତ ଥିବ ହଁ ମତେ ବି କିଛି ଠିକ ଲାଗୁନଥିବ ସେଇଟା ହଁ ବାପା ମାଙ୍କ କଥାରେ ରାଜି ହେଇଯିବେ ଆଉ ଯେତେବେଳେ ଜଣକୁ ବହୁତ କିଛି ବାଧ୍ୟ କଲା ପରେ ବି ସେ ଜମା ରାଜି ହଉନି ତ ସେଇଥି ଜବସ୍ତ ବାହା କରିକି ଗୋଟେ ଗୋଟେ ପରିବାର ପୁରା ନଷ୍ଟ। ଦେଖ ଏବେ ସେ ଅତିକୁ ନେଇ ବହୁତ ଗୁଡେ ଆମେ ବି ଦେଖିଲେ କେତେ ଖବର ଆସିଲା କି ଅ ଅତୀତ ସହିତ ମିଳିକି ବର୍ତ୍ତମାନରେ ଯିଏ ଥିବ ତାକୁ ହଁ। ହଁ ସେଇ ଯେ ଜବରଦସ୍ତ ଯଦି ବାପା ମା ବୁଝିକି ହଁ। ବାପା ମା ବୁଝିକି ଯଦି ନାଇ ଝିଅଙ୍କୁ ବାହା କରଇଥାନ୍ତେ ତା ସହିତ ଝିଏ ବି ତା ସହିତ ଭଲଥିଲା। ତ ଏତେ ହେଇନଥାନ୍ତା ଏବେ ଯୋଉ ପୁଅଟା ବି ଗଲା। ତାଙ୍କ ବାପା ମା ରହିଥାନ୍ତା କି କାହାର ଭାଇ ସିଏ ବି ଥାନ୍ତା ଆଉ ତାଙ୍କ ଝିଅ ବି ଏତେବେଳକୁ କୋଉଠି। ଆଉ ଏଇଆ ପରେ ହିଁ ସେଇ ଜେଲ ହିଁ ନା। ତ ସେଇଠି ବି ନଥାନ୍ତା ପରିବାର ଖୁସିରେ ଥାନ୍ତା। ତ ତମେ କହିଲା ଭଳିଆ ତମର ବି ବହୁତ ଭଲ କି ବାପା ମା ବି ବୁଝିବା ଦରକାର। ସବୁବେଳେ ନୁହେଁ କି ବାପା ମା ବି ଆମେ ଜାଣିଛେ ବାପା ମା ବୋ କେବେ ବିି ଛୁଆଙ୍କ ପାଇଁ ଭୁଲ ଭୁଲର କେବେ ବି ନେବେନି କିଛି ବି ନିଷ୍ପତି ନେବେନି ହଁ ଖରାପ ଭାବବେନି ଭୁଲ ନି କେବେ ନେବେନି ହେଲେ ବି ଏମିତି ନହଁ ମଣିଷ ମାତ୍ର କି କିଛି ନା କିଛି ବାପ ବାପା ମା ବି ଏମିତି ନୁହନ୍ତି କି ନା ସେମାନେ ଜାଣିପାରିବେ କି ନା କଉଟା ଠିକ୍ କୋଉଟା ଭୁଲ। ବାପା ମା ବି ବେଳେ ବେଳେ ଛୁଆଙ୍କ ସହିତ ତମେ ଯେମିତି କହିଲ ସାଙ୍ଗସାଥି ଭଳିଆ ହେଇକି। ସେି ଯାହାକୁ ଭଲ ପାଉଛି ତା ସହିତ ବି ବେଳେ ନ ହଁ ମନ କଥା ଜାଣ। ହଁ ଚା ଚେଷ୍ଟା କରିକି ଯାହାକୁ ଭଲ ପାଉଛି। ତାହା ସହିତ ବି ଥରେ ସେମାନେ ମିଶିବା ଦରକାର ତାପରେ ତମେ ତମ ନିଷ୍ପତି ଶୁଣେଇ ପାରିବ। ଏମିତି ବହୁତ ବାଧ୍ୟ ବାଧ୍ୟତାମୂଳକ କରିକି କାହା ଜୀବନକୁ ନଷ୍ଟ କରିଦେବା। ଏଇଟା ଜମା ବି ଠିକ ନୁହଁ ଏଇଟା ହଁ ସେଇଟା ତମେ ଯୋଉଟା କହିଲ ବହୁତ ଠିକ। କଥା ବି ସେଇଟା ହଁ ସେମିତି ଜାଣି ହେଇଟା ପାଇଁ ନିଜେ ନିଜେ ଦେଖିକି ଯାହା ବାପା ମା ବି ଏଇ କ୍ଷେତ୍ରରେ ଛୁଆ ମାନେ ବୁଝିବା ସହିତ ବାପା ମାଙ୍କର କି ଛି ଭୂମିକା ଅଛି ଏମିତି ନାଇଁ କି କେବଳ ଝିଅ ପୁଅ ହିଁ ହଁ ଝିଅ ପୁ ହି ତାଙ୍କ ଡିସିସନ ଭୁଲ ନେଇକି ଭୁଲ କିଛି ବି ଇଏ କରିକି ସେମିତି ନୁହଁ ବାପା ମା ବି ବୁଝିବେ ଆଉ ପୁଅ ଝିଅ ବି ବୁଝ ସେମିତି ତମେ କହିଲା ଭଳି ସାଙ୍ଗସାଥି ହଁ ସାଙ୍ଗସାଥି ହେଇକି ବୁଝିଲେ ସେମାନଙ୍କର ଝିଅଙ୍କର ତ କଣ ମତ ଥାଏ ସେଇଟା ଜଣା ନାହିଁ ବ ମାନଙ୍କୁ ହିଁ ଥାଏ ଆମର ତମର ଯେମତି ଚିହ୍ନ ହଁ ତମର ଯେମିତି ଚିନ୍ତାଧାରା ମୋର ବି ସେମିତି।
ତ ହଁ ମତେ ବି ତମ ସହିତ ମୋ ଚିନ୍ତାଧାରା ମାନେ ମୁଁ ଆମର ମତେ ବହୁତ ଭଲ ଲାଗିଲା ତମଠୁ କିଛି ଜାଣିକି ହଁ ତମର ଏଇ ବା ଏଇ ବାପା- ଦରେ ହଉଛି ଚିନ୍ତାଧାରା ଏମିତି ତ ବହୁତ ଖୁସି
ହଁ ହ ମତେ ବହୁତ ଖୁସି ଲାଗିଲା ଧନ୍ୟବାଦ ହଁ।